ହାଲୋ। ଆପଣ ଏବେ କଣ କରୁଛନ୍ତି?
ହାଲୋ।
ହଁ।
କୁହନ୍ତୁ।
ଖାଇସାଇଲଣି?
ହଁ ଖାଇସାରିଲିଣି।
ଆଉ ଏନି ହଁ
କଣ ଖାଇଲେ?
ଏ ଖାଇଲୁ ଯେମିତି ନା ରଜ ଏବେ ଏବେ ସରିଛି କିଛି ଦିନ ହବ ଗତକାଲି ତ ସରିଛି ସେଥିରେ କିଛି ବଳକା ପିଠା ଥିଲା ପୋଡ ପିଠା ଏବଂ କାକରା ପିଠା ଆଉ ଚକୁଳି ସେଇଟାକୁ ଖାଇଛି ଆଉ ଆପଣ କଣ ଖାଇଛନ୍ତି?
ଆମର ରଜ ସରିଲା ଆଜି ଗୋଟେ ବୁଧବାର
ହଁ।
ଆମିଷ ହେଇଥିଲା ପିଠା ଥିଲା ତା ଖାଇ ଖାଇକି ଆସିକି ଆଡ଼େ ବସିଥିଲି ଆଉ।
ଆଉ ଆପଣ
ଆପଣଙ୍କ ଗ୍ରାମରେ ଅଗିପୂର୍ଣ୍ଣିଆ ପାଳନ କରାଯାଏ।
ହଁ।
କିପରି?
ଆମର ଏମିତି ପାଳନ କରାଯାଏ ଯେମିତି କି ଅଗି ପୂର୍ଣ୍ଣିମା ଦିନ
ହୁଁ।
ସକାଳୁ ତ କିଛି କରାଯାଇନି ଯେମିତି କି ଖରା ବଳୁ ଖରା ବଳୁ ଯାଇ ଆମର ଏକରେ ପିଲାମାନେ ସବୁ ଦଳ ହେଇକି ଜଙ୍ଗଲ କୁ ଯାଆନ୍ତି ସେ ଅଗି ପୂର୍ଣ୍ଣିମାରେ ଜଙ୍ଗଲକୁୁ ଯାଇ ଯୋଉ ବାହାଡା ଗଛ କୁ ହାଣି ଅ ଆଣିକି ତାକୁ ଗୋଟେ ବହୁତ ବଡ ଗାତ କରାଯାଏ ଗାତ କରାଯାଇକି ସେ ଯୋଉ ବାହାଡା ଗଛ ହାଣିକି ଆଣିଥାନ୍ତି ସେ ବାହାଡା ଗଛକୁ ସେ ଗାତରେ ପୋତା ଯାଏ ପୋତା ଯାଇ ଯୋଉ ବିଭିନ୍ନ ପ୍ରକାର ଯୋଉ ଆ ଆଉ ଯୋଉ କୁଟା ଗଦା ଥିବ। ସମସ୍ତେ ଯେତିକିଟା ପିଲା ଯାଇଥିବେ ସମସ୍ତେ ଆମ ଗ୍ରାମରେ ଯେତିକିଟା ବାରି ଥିବ ସମସ୍ତଙ୍କ ବାରିରୁ ଟିକେ ଟିକେ ଟିକେ ଟିକେ ପାଳ ଆଣିଥାନ୍ତି ଯୋଉ ପାଳକୁ ଆଣି ସେ ଯୋଉ ଗ ଝାଙ୍କାଳିଆ ବାହାଡା ଡାଳିଟା ହାଣିକି ଆଣି ିବେ ତାକୁ ପୋତା ଯାଏ ପୋତିକି ସେ ବାହାଡା ଗଛ ଉପରେ ସେ ପାଳକୁ ଦିଆଯାଏ ଦିଆଇକି ଗୋଟେ ମନ୍ଦିର ଭଳିଆ ଆକାର ଦିଆଯାଏ ତାକୁ ସେ ମନ୍ଦିର ପାହାଡ କହିଲେ ବି ଚଳେ ପାହାଡ ଭଳିଆ ସେଟା ପୁରା ହେଇଥାଏ ବହୁତ ବଡ ସେ ଯଉ ତାକୁ ଦେଇ ଯେମିତି କିି ଆଳୁ ପିଆଜ ଆଳୁ ଆଉ ବାଇଗଣ ଟମାଟୋ ଏମି
ଯେଥ ପୋଡ଼ା ପନିପରିବା
ପୋଡା ବିଭିନ୍ନ ପ୍ରକାର ପୋଡା ପନିପରିବାକୁ ଆଣି ସେ ଯୋଉ କୁଟା ଗ ଭିତରେ ଦିଆଯାଏ ମ ପୁର ଯାଏ ତାପରେ ତାକୁ ପୂଜା କରାଯାଏ ସେ ଯୋଉ ପୂଜା କରାଯାଏ ତାକୁ ନିଆଁ ଲଗାଯାଏ ସେ ଯୋଉ ନିଆଁ ଲାଗେ ସେ ଯୋଉ ତା ଭିତରେ ଯେତିକି ସବୁ ଥିବ ପନିପରିବା ସେ ସବୁ ଜଳିଯାଏ ଆଉ ସେ ଯୋଉ ସେ ଯୋଉ ନିଆଁ ବହୁତ ଚାକୁ ଉଠିଥାଏ। ତାପରେ ସେ ଯୋଉ ଯେତିକି ପନିପରିବା ପଡିଥିବେ ସେ ଯୋଉ ପିଲାମାନେ ସେମାନେ ଘରକୁ ନେଇ ଭଖାଳ ର ସହିତ ଖାଇଥାନ୍ତି ସେଟା କହିବାକୁ ଗଲେ ତାଙ୍କର ଗୋଟେ ଦିନବର ଯୋଉ ଖଟଣି ହେଇଥିଲା ସେ ଯୋଉ ଚଟଣୀର ଏଟା ମୂଲ୍ୟ ଖାଇବାଟା ତାପ ତାପ ଦିନ ଏବଂ ସେଇଦିନ ଆଉ ଗୋଟେ ବି ହେଇଥାଏ ଯେ ଯୋଉ ଅଧା ଛୁଆ ଯାଇଥାନ୍ତି ଗଛ ହାଣିବାକୁ ଆଉ ଅଧା ଛୁଆ ଯାଇଥାନ୍ତି ଚାଉଳ ମାଗିବା ପାଇଁ
ଆଦାୟ କରିବା ପାଇଁ।
ସେ ଚାଉଳ ଆଦାୟ କରି ସେ ଯୋଉ ଭୋଜି ବି କରିଥାନ୍ତି ତା ପରଦିନ ତା ପରଦିନ ଭୋଜି କହିବା ସହିତ ସେ ଯୋଉ ଜଳିଥିବା ନିଆଁରେ ଯୋଉ ନିଆଁ ଜଳିଥିବା ଅଙ୍ଗାର ଯୋଉ ପାଳ ଅଙ୍ଗାର ହେଇଯାଏ ନେଇକି
ହଁ।
ସେ ଅଙ୍ଗାରକୁ ଘର ଘର ପାଣି ବାଟିଥାନ୍ତି। ସେ ଯୋଉ ବାଣ୍ଟିକି ସେ ଯୋଉ ବାହାଡା ଗଛକୁ ଯୋଉ ଜଳ ପୋଡା ବାହାଡା ଗଛ ତାକୁ ନେଇ କାହାକୁ ବୁଝି ବିକି ଦେଇଥାନ୍ତି। ବିକିକି ସେ ଯଉ ପଇସାରେ ସେ ପିଲାମାନେ ଭୋଜି କରି ଖାଇଥାନ୍ତି। ଆଉ ଆପଣଙ୍କ ଆଡେ କେମିତି କଣ କରି ପାଳନ କରାଯାଏ?
ଆମ ଗ୍ରାମ ଲୋ ପୁରା ଗ୍ରାମ ସାରା ଲୋକ। ସକାଳୁ ମାନେ ସଜା ଯୋଉଠି କରାଯାଏ ସେ ଜାଗାକୁ ଯାଇ ଚାଞ୍ଚି ତାକୁ ଗୋବର ମାଧ୍ୟମରେ ଲିପି ତାକୁ ଏକ ମଧ୍ୟରେ ଏକ ଗାତ ଖୋଳି ରଖିଥାନ୍ତି ଏବଂ ଚାରି ଯେଉଁ ଚାରି ଘଟିକା ହେଲେ ଗ୍ରାମରୁ ଅଧା ଲୋକ ଯାଇ ଜଙ୍ଗଲରୁ ବାହାଡା ଗଛା ହାଣି ଆଣି ଥାନ୍ତି ଏବଂ ତା ଉପରେ କୁଟା ଯାଇ ଆଦାୟ ମାନେ କୁଟା ସମସ୍ତଙ୍କ ବାଡ଼ିରୁ ଅଳ୍ପ ଅଳ୍ପ ଆଣି ତା ଉପରେ ରଖି ରଖିଥାନ୍ତି ଏବଂ ପବନ ହେଲେ ଆଉ କୁଆଡ଼େ ଜଳାଯାଏ ନାହିଁ ଇଏ ହେଲେ ଅଗ୍ନି ଦେବତା ଆଉ ଏବଂ ଏହା ତାକୁ ରାତ୍ରି ମଧ୍ୟରେ ଜଳାଯାଏ ବହୁତ ପନିପରିବା ମଧ୍ୟ ପକାଯାଏ ଏବଂ କୁହାଯାଏ ଯେ ପୂର୍ବ ଦିଗକୁ ଏହା ଭାଙ୍ଗିଲେ ଗ୍ରାମ ପ୍ରତି ମାନେ ଖୁସି ମାନେ ଗ୍ରାମର ଯେଉ କୁହାଯାଏନି କି ଗ୍ରାମପ୍ରତି ଭଲ ପୂର୍ବ ଦିଗକୁ କଟିଲେ ଏବଂ ଯାଦ୍ୱାରା ଆମ ଗ୍ରାମରେ ବହୁତ ଲୋକ ଏନ୍ତି ପୂର୍ବ ଦିଗକୁ ବି ଆମର କଟେ ସେଠୁ ଆମ ସେ କୁଟା ପାଉଁଶକୁ ରଖାଯାଏ ରଖାଯାଏ ତାକୁ ଟିପା ମାରିଯା ପନିପରିବାକୁ ଆଣନ୍ତି କୁହାଯାଏ ପନିପରିବା ବି ଖାଇଲେ ପନିପରିବା ଖାଇଲେ କୌଣସି ରୋଗ ବି ହେବ ନାହିଁ ଯୋଉଁ
ସଳିସୀମା ଟାଇପର ଗୋଟେ ରୋଗ ଏ ସଳିସୀମା। ସେଇ ସେଇଟା ହୁଏ ନାହିଁ।
ଯାହାକି ତାପରେ ଆମର ତା ପରଦିନ ସେଦିନ ହିଁ ଚାଉଳ ଆଦାୟ କରାଯାଏ ସେ ଚାଉଳକୁ ବିକ୍ରି କରି ଯେଉଁମାନେ ଅଧିକ ମାନେ ଛୋଟ ଛୁଆମାନେ ଅଧିକ ପରିଶ୍ରମ କରନ୍ତି ତାଙ୍କ ମାନେ ଭୋଜି କରାଯାଏ ଏମିତି ଗୋଟେ ଆୟୋଜନ କାଠକୁ ବିକ୍ରି କରାଯାଏ ସେ ବହୁତ ସେ କାଠ ଯେ ନିଅନ୍ତି ଘରେ ସେ ଖଣ୍ଡେ ଜାଳନ୍ତି ନାହିଁ ରଖ ଖନ୍ତି। କୌଣସି ଯେମିତିକି ଭୂତ ଭୂତ ପ୍ରେତ ଘରକୁ ପ୍ରବେଶ କରିବ ନାହିଁ। ତା କଥା ଦ୍ୱାରା ଆଉ ଗୋଟେ ହେଲା ଏମତି କରାଯାଏ ତାପରେ ଏମତି ଗୋଟେ ଆମ ଗ୍ରାମ ଲୋକ କ ଏହା କୁହାଯାଏ। ଏହା ହିଁ କୁହନ୍ତି ଆ ଏହା ତ ଏକ ସଂସ୍କୃତି ପ୍ରତିବର୍ଷ ପାଳନ କରାଯାଏ। ଆଉ ଏମିତି ପାଳନ କରାଯାଏ। ଆମ ଆମ ଗ୍ରାମରେ ଏଇଭଳିଆ ଏମିତି କରିକି ଅଗ୍ନି ଅଗ୍ନି ଦେବଦକୁ ପୂଜା ବି କରାଯାଏ ବ୍ରାହ୍ମଣ ଆସନ୍ତି ଦୀପ ଦୀପ ଜାଳି ପୂଜା କରାଯାଏ। ତାକୁ ଆଉ ଯଦି ଆମ ଗ୍ରାମରେ ଚାରି ପାଞ୍ଚଟି ଜାଗାରେ ଏଇଭଳିଆ କରାଯାଏ। ଛୁଆମାନେ କରନ୍ତି। ଛୁଆମାନେ ଖୁସିରେ ଜଙ୍ଗଲରୁ କାଠ ଗଛ ଆଣନ୍ତି ଏବଂ ତା ଦ୍ୱାରା କୌଣସି ଖେଳ ଜିନିଷ ଆଣନ୍ତି ଖେଳିବା ପାଇଁ ଗ୍ରାମଲୋକ ବି କିଛି କୁହନ୍ତି ନାହିଁ। ଏମିତି କରାଯାଏ ଆମର ଅଗ୍ନିପୂର୍ଣ୍ଣିମା। ଅଗ୍ନିପୂର୍ଣ୍ଣିମା ବି ଆମର। ବହୁତ ମାନେ ଗୁରେ ଗୁରେ ଛଅ ସାତ ଜାଗାରେ ଏମିତି ଆମ ଗ୍ରାମରେ ପାଳନ କରାଯାଏ। ଆମେ ବି କରୁ ଅଗ୍ନିପୂର୍ଣ୍ଣିମା ଆମର ଏକ ଜାଗାରେ। ଏମିତି କରି ପନିପରିବାକୁ ଘରକୁ ନେଇ ଦେଖେଇ ସେ ଆମେ ଆଜି ପନିପରିବା ଆଣିକି ଆସିଛୁ ଆମେ ଆଜି ପୋଡ଼ିକି ଆଣିଛୁ ଏମିତି କହିବୁ ଘରେ ଏଭଳି ଆମର କରାଯାଏ ଅଗ୍ନି ପୂର୍ଣି
ତାପରେ ପରେ ଆମର ଏକରେ କଣ ଚାଲିଛି ତମର?
ଅଗ୍ନି ପରେ ଆଉ କଣ ପାଳନ କରାଯାଏ?
ଆମର ଏକରେ କିନ୍ତୁ ହୋଲି ପରେ ଆସେ ଭେରୀ ଦୀପାବଳି।
ଦୀପାବଳି ଆମ ଅଞ୍ଚଳରେ ବି ଦୀପାବଳି ଭଲ ସେଠି ପାଳନ କରାଯାଏ ପୂର୍ବପୁରୁଷମାନଙ୍କୁ ମନେ ପକାଇଥାନ୍ତି। ଆମ ପିତାମାତା ତାଙ୍କ ବାପାଙ୍କ ନାମ ତାଙ୍କ ବାପାଙ୍କ ନାମ ସେଇଠି ଆ ଆମେ ବସିଥାଉ। ବାପାଙ୍କ ପାଖରେ ବସିଥାଉ କିପରି ସରିବ ଆମେ ଖାଇବୁ। ଆ ତାଙ୍କ ବାପା ନାଁ ତାଙ୍କ ବାପା ପୂର୍ବ ପୁରୁଷଙ୍କ ନାମ ତା ଆମେ ଶୁଣିଥାଉ ପୂର୍ବ ପୁରୁଷଙ୍କ ନାମ ହେରା ଶୁଣିକି ମନେ ରଖିଥାଉ ଆଉ ଖୁସି ଲାଗେ ମତେ ହଁ ନିଜ ବାପାଙ୍କ ତାଙ୍କ ବାପାଙ୍କ ତାଙ୍କ ବାପାଙ୍କ ନାଁ ପରା କୁହାଯାଏ ଯେ ତୁ। ତାପରେ ଆମେ ସେରା ସାରି ଏରା ଏମିତି ଜିଦ୍ଦି କରି ବାଣ ଆଣି ରାତିରେ ଫୁଟାନ୍ତି ଏବଂ ଗୋଟିଏ ଅଛି ବଡ଼ ବଡ଼ୁଆଙ୍କର ନିୟମ କାଉଁରିଆରେ ବାନ୍ଧି ତାକୁ ଜଳାଯାଏ ଏବଂ ଅନ୍ଧାରରେ ଆସି ଆଲୁଅରେ ଯା ବୋଲି ଏକ ମନ୍ତ୍ର।
ମ ମନ୍ତ୍ରତନ୍ତ୍ର ଏଟା ଗୋଟେ କହିବାକୁ ଗଲେ ଏଟା କଥାଟେ ଆଉ ମୁଖିଆ ଯିଏ ଆସି ସେ ଦେଇ ଥାନ୍ତି ଭୋଗ, ଭୋଗ ଦେଇ ତାଙ୍କ ପିତୃ ପୁରୁଷଙ୍କର ଯୋଉ କାଉଁରିଆରେ ତାଙ୍କର ଅଇଁଠା ସେ ଭୋଗର ଅଇଁଠାକୁ ମିଶେଇ ପୂଜା କରି ସେ ଯୋଉ ଦୀପ ଲାଗିଥାଏ ଇସଣରେ ସେ ଯୋଉ ତାହା ସେଇ ସେଇ ଦୀପରେ ହିଁ କାଉରିଆକୁ ଜଳାଯାଏ।
ହଁ।
ସେ କାଉଁରିଆକୁ ଜାଳି କୁହନ୍ତି ଯେ ମୁଁ ବଡ ବଡିଆ ହୋ ଅନ୍ଧାରରେ ଆସି ଆଲୁଅରେ ଯାଅ।
ହଁ।
ହଁ।
ଏକ ବିଧି ଓଡ଼ିଆର। ତାଙ୍କ ସ ଯାହା ଯାହା ସମାଧି ଥାଏ ତାକ୍ କୁ ନେଇକି କ୍ଷୀର ଧୂପ ଦୀପରେ ପୂଜା କର
ହଁ ସେ ଯୋଉ ଆମର ଯେ ତାଙ୍କର ନାତି ଥାନ୍ତି ବଡ ନାତି ସେ ଯୋଉ ବଡ ନାତିଇଇ ବଡ ନାତି କିମ୍ବା ବଡ ବୋହୂ। ଯିଏ ଥାଆନ୍ତି ସିଏ କହିବାକୁ ଗଲେ ଦାଣ୍ଡ ମଝିରେ ଦାଣ୍ଡ ମନ୍ଦିରେ ଯାଇ ଯୋଉ ଗୋବରରେ ଲିପି ଲିପ୍ ଏତିକିଇଇ ସେ ଯୋଉ ଗୋବରରେ ଗୋଟେ ବାଟୁଳି କରିଥାନ୍ତି ସେ ବାଟୁଳି ରେ ଧୂପ ଲଗେଇଥାନ୍ତି। ଧୂପ ଲଗେଇ କଦଳୀ ଆଉ କ୍ଷୀର ସେ ଯୋଉ ଲି ପରେ ପୂଜା କରିଥାନ୍ତି ଆଉ
ହଁ, ପଣା ଦିଅନ୍ତି ସକାଳ ଟାଇମରେ ଆଉ ସୂର୍ଯ୍ୟଦେବତାଙ୍କୁ ପାଣି ବି ଦିଅନ୍ତି ସେଦିନ।
ହଁ ଆଉ ସେଇଠି ସେ ଦୀପାବଳି ଦିନ ହିଁ ଅଛନ୍ତି ଆମର ଯିଏ ପ୍ର
ଗାଡି ପୂଜା ବି କରାଯାଏ ପ୍ରତ୍
ହଁ ସେ ଗା ଗାଡି ପୂଜା ପ୍ରତି ଗ୍ରାମରେ କରାଯାଏ ଯିଏ ନୂଆ ଗାଡି ଆଣିଥାଏ ଯେ ପୁରୁଣା ଗାଡି ବି। କରାଯାଇଥାଏ, ଯିଏ ବିଶ୍ଵକର୍ମା ପୂଜାକୁ କରିନଥାଏ ସେ ଦୀପାବଳିକୁ କରିଥାଏ ଆଉ
ହଁ, ହଉ ମୁଁ ଟିକେ ଯାଉଛି ଘରକୁ ଯିବି ଆପଣଙ୍କ କାମ ଥିବ ମୁଁ ରଖୁଛି।
ହଉ। ଆସନ୍ତୁ ।